ହାଲୋ ହାଲୋ ଭାଇ ଜୟ ଜଗନ୍ନାଥ। ହାଲୋ ଭାଇ ଜୟ ଜଗନ୍ନାଥ କୁହନ୍ତୁ।
ଜଗନ୍ନାଥ ଆଉ ଆପଣଙ୍କ ଆଡେ କେମିତି ପାଣିପାଗ।
ଆମର ଭଲ ନାହିଁ ଇଆଡେ ବର୍ଷା ଛାଡିଛି ଏବେ ଏବେ ସାଙ୍ଗେ ସାଙ୍ଗେ।
ଓହୋ ଆମର ବି ଏଇଆଡ଼େ ବର୍ଷା ସାଙ୍ଗେ ସାଙ୍ଗେ ଛାଡ଼ିଚି ପୁଣି ଉଠେଇଲାଣି ଆଉଥରେ ପକେଇବ ବୋଲି।
ଆମର ବି ସେମିତି ପୁରା କଳା ମେଘ ପୁରା ଇଏ କରିଦେଇଛି ବର୍ଷା ତୋହା ଝିପିଝିପି ପକୋଉଛି।
ଆପଣଙ୍କ ଘର କୋଉଠି?
ଭୁବନ୍।
ଭୁବନ ମୁଁ ଏଇ ସାଙ୍ଗେ ସାଙ୍ଗେ ଭୁବନରେ ଜଣଙ୍କ ସହିତ କଥା ହେଲି।
ଆଜ୍ଞା କଣ କହିଲେ?
ସାଙ୍ଗେ ସାଙ୍ଗେ ବି ଏଇନିକା ଆଉ ଜଣଙ୍କ ସହିତ ଭୁବନରୁ କଥା ହଉଥିଲି। ଆଉ କଣ ଖାଇଚନ୍ତି?
ଖାଇଥିଲି ଭାତ ଖାଇଥିଲି ଆଉ କଣ?
ଭାତ ଆଉ
ଭାତ ଡାଲମା।
ଆପଣ କଣ ନୂଆ ଏଇଟା ଶି ଶିଖୁଛନ୍ତି ନା ଏଇ ଆଗରୁ ଜାଣିଛନ୍ତି ୟା ବିଷୟରେ।
ଏ ଆପ ବିଷୟରେ ମୋ ମାମୁଁ ଜଣେ ଚଲଉଥିଲେ।
ଆଜ୍ଞା।
ମାମୁଁ ମୋତେ ଦେଲେ କହିଲେ ନିଅ କଥା ହବ ବୋଲି।
କେତେ ଟଙ୍କା କମେଇଲଣି।
ଦେଖିନାହିଁ ନା।
କେଭେ ଉଇ ଡ୍ର ମାରିନୁ।
ଉଇଡ୍ର ମାରିଥିଲି ଥରେ ଦି ହଜାର।
ଓହ। ମାନେ ଫାନ ପେ ରେ ଫୋନ ପ ପେରେ ଆଉ ପେଟିଏମ୍ ଏରା ସବୁ ହବ।
ଆଜ୍ଞା ହବ।
ହଁ ଆପଣ କୋଉ କ୍ଲାସ୍?
ମୋର ଏବେ ଦଶମ ସରିଛି।
ଟେନ୍ଥ ପାସ୍।
ଆଜ୍ଞା।
କଣ କରିବା ପାଇଁ ଚାହୁଁଛନ୍ତି?
କରିବାକୁ ଚାହୁଁଛି ଡକ୍ଟର ଡକ୍ଟର କରିବାକୁ ଚାହୁଁଛି ଡକ୍ଟର ଚାକିରୀ କରିବାକୁ ଅଛି। ଏଇ ଟାର୍ଗେଟ।
ଓ ହୋଊ।
ଆଉ ତମର ତମେ ସ୍କୁଲରେ ପଢୁଛ ନା ଦଶମ ସରିଲାଣି ତମର।
ନାଇ ମୋରି ଟେନ୍ଥ ସରିକି ଆଇ ଟି ଆଇ ସରିବ।
ଆଇଟିଆ ସରିବ ମୁଁ ଏବେ ଡିପ୍ଲୋମାରେ କରିଛି।
ଡିପ୍ଲୋମା କରିଛନ୍ତି। ଆଗ କଣପାଇଁ ଡିପ୍ଲୋମା କଲେ ଆଗ ଆଇ ଟି ଆଇ କରିଥାନ୍ତେ।
ଆଉ ଘରେ କହିଲେ ତାପରେ ସାରମାନେ ବି କହିଲେ କହିଲେ ଆଇ ଡିପ୍ଲୋମା କର ଭଲ।
ସାର୍ ମାନେ କହିବେ ମତେ ବି କହିଥିଲେ ଆଇ ଟି ଆଇରେ କଲେ ଆଗ ସ୍କିଲ୍ ବଢିବ ତମରି ମୁଣ୍ଡରେ। ସମସ୍ତକୁ ପୁରା ପ୍ରପଲି ଶିଖେଇବେ ଡିପ୍ଲୋମାରେ କିଛିିସିଖେଇବେନି ଖାଲି ଛାଡ଼ିଦେବେ ତାପରେ ଆଇ ଟିଆଇରେ ସବୁଠୁ ଭଲ ଶିଖେଇବେ।
ତ ଏଇ ଆଡମିସନ କରିଦେଇଛି ଏକ ଯାଇନି ଡିପ୍ଲୋମା ଯାଇନି।
ଆଡମିସନ। ତମେ କରିଛନ୍ତି ଯଦି ଯାଅ ଫାଷ୍ଟ ଡିପ୍ଲୋମା ଯା ପ୍ରାୟ ପିଲା ବି ତ ଡିପ୍ଲୋମା କରିକି ଆଇ ଟି ଆଇ କେତେ ବର୍ଷ କରିଛନ୍ତି ତିନି ବର୍ଷ କ୍ରୋଶ୍।
ଦି ବର୍ଷ।
ଦି ବର୍ଷ ଦି ବର୍ଷ କାଇଁ କଲ ଓଲଡ ନା ଇଲେକ୍ଟ୍ରିସିଆନ ନା ଫି ଡର ଓଲଡର ନା ଇଲେକ୍ଟ୍ରିସିଆନ ନା ଫିଟର।
ମୁଁ କିଛି ବୁଝିପାରଲିିନି ତ।
ମୁଁ କହିଲି କୋଉ ଟ୍ରେଡ୍ କରିଛନ୍ତି ଇଲେକ୍ଟ୍ରିସିଆନ୍ ନା ଓଲଡର ନା ଫିଟର ନା କିଛି ଜାଣିନାହାନ୍ତି ଏ ବିଷୟରେ।
ଏ ବିଷୟରେ ଜାଣିନି କିଛି।
ଓ ହଁ ସରି ସରି ତମେ ନୂଆ ରୁ ଜଏନ୍ କରିଛ ନା ମୁଁ
ଏବେ ମାସେ ତଳେ ଯଏନ କରିଛି।
ଆପଣଙ୍କ ନମ୍ବର ତ ମୁଁ ରଖିଲି ଆପଣଙ୍କୁ ଯେତେବେଳେ ମନ ମେସେଜ କରିବେ ମତେ କହିବେ ଟିକେ କେମତି କଣ, ମୁଁ ଆଜି, ପ୍ରଥମ ଥର ଏଇଟା ଖୋଲୁଚି। କେବେ ଖୋଲି ନଥିଲି, ଫାଷ୍ଟ ଟାଇମ ଆଜି।
ପ୍ରଥମ ଥର ଏ ଆପକୁ ଖୁଲୁଚନ୍ତି?
ହୁଁ।
କେଦିନି ହବ ଚଲେଇଲେଣି?
ମୁ ଆଜି ଫାଷ୍ଟ ଟାଇମ୍।
ଫାଷ୍ଟ ଟାଇମ୍ ଚଲଉଚ?
ଆଜ୍ଞା।
ଏଟା ଫାଷ୍ଟ କଲ୍ ତୁମର?
ଆଜ୍ଞା। ନାଇଁ ନାଇଁ, ଏଟା ଫାଷ୍ଟ ନୁ, ତିନ, ତିନି ଜଣ ମଣିଷଙ୍କ ସହିତ, ଏଇନା କଥା ହେଇସାରିଲିଣି। ଏଟା ଆପଣ ଚାରି ନମ୍ବର।
ତା ହେଲେ ତମେ ଜାଣିନ ୟା ବିଷୟରେ କିଛି ଇ, କେମିତି ଉଇଡ୍ର କରାଯାଏ, ଇଏ ସିଏ ସବୁ କି ଜାଣିନ?
ନା, ଜାଣିଦେବି, ଇଏ ଯିଏ ଆଡ୍ମିଟ ଅଛନ୍ତି, ସିଏ ହେଲେ ମୋ ଦିଦି, ଦି ଜଣ ଅଛନ୍ତି। ଆଡମିଟ୍ କରୁଛନ୍ତି ସେ ପୁରା ମେମ୍ବର।
ଦିଦି।
ହଁ, କୁିନି ଦି, ଆଉ ଲିଟିଲି ଦି।
ଆଉ ତମର ସିଆଡେ ପୂଜା ଫୁଜା କେମିତି କଣ ହୁଏ, ପୂଜା?
ପୂଜା ଆମର ସବୁ ଧୁମ୍ ଧାମ୍ ହୁଏ, ଦଶହରା, ଦିିବାଲି ଆଉ ଗଣେଶ ପୂଜା, ସରସ୍ଵତୀ ପୂଜା ପୁରା ଧୁମ୍, ଆପଣଙ୍କ ଆଡେ?
ଆମର ଇଆଡ଼େ ଦଶହରା ଫେମସ୍, ଭୁବନର।
ହୁଁ, ମୁଁ ତ ଜାଣିଛି ଭୁବନରେ ଦଶହରା ଗଣେଶ ପୂଜା ବି ଟିକେ ଫେମସ୍।
ଗଣେଶ ପୂଜା ହୁଏ, ଦ ଗଣେଶ ପୂଜାକୁ ଆମର ଇଆଡେ ବଡ଼ ବଡ଼ ଡିଜେ ଆସେ, ତମର କି ଡିଜେ ଫିଜେ ଆସେ?
ଆମର ବି ବଡ଼ ବଡ଼ ଦି ଡିଜେ ଆସେ ଆଉ ଦଶହରା ବି ଧୁମ୍ ବଢ଼ିଆ ଡିଜେ ଆସେ ପୁରା କଣ୍ଟେକ୍ସ ହୁଏ।
ଆପା, ଆପଣଙ୍କ ଆଡେ ତ କଣ, ବଳଦ ଯାତ୍ରା ଭଲ ହୁଏ?
ହଁ ସେ ଦଶହରା ପା, ଭୁବନ।
ଯାଇଚି, ଦି ତିନି ଥର ଦେଖିଚି। ଭୁବନରେ କୋଉଠି ଆପଣଙ୍କ ଘରଟା?
ମୋ ଘର କାଳୀ ବଜାର ଭିତରକୁ।
ଓହୋ। ହେ ବସଷ୍ଟାଣ୍ଡ ଗଳି?
ବସ୍ ଷ୍ଟାଣ୍ଡରୁ ଭିତରୁ, ସିଆଡେ ଆହୁରି ଅଛି। ବୁଧେଶ୍ଵର ମନ୍ଦିର ଦେଖିଛ?
ହଁ ହଁ, ଦେଖିଛି ଦେଖିଛି, ଯାଇଚି ବି।
ସେଇ ପାଖରେ ଆମ ଘର।
ଆପଣ ତ ଏଇ ଆପ୍ କୁ ଚଲେଇଛନ୍ତି କୋଉନଠୁ, ୟା ବିଷୟରେ କେମ୍ କେତେ ଘଣ୍ଟା କଣ କଥା ହେଇପାରିବେ?
ସାରେ, ଅତି ବେଶୀରେ, ଘଣ୍ଟେ ଦି ଘଣ୍ଟା।
ପ୍ରାୟ ଲୋକଙ୍କୁ ତ ପଚାରିଲି, ସିଏ କହିଲେ, ଦଶ ମିଣ୍ଟି, କିଏ କହିଲା ଚାରି ମିଣ୍ଟି। ଏଇନା ଲୋକ ତ ଦଶ ମିଣ୍ଟି କଥା ହେଇକି ଗଲେ ଆଉ ଜଣେ ଚାରି ମିଣ୍ଟି କେତେ ସେକେଣ୍ଡ ଗଲେ।
ଆ ଘଣ୍ଟେ, ଆମର ଇଆଡେ ଘଣ୍ଟେ ଯାଏ ଚଲାନ୍ତି।
ଘଣ୍ଟେ ପ୍ରାୟ ଲୋକ ଚଲଉନାହାନ୍ତି, ମୋ ଦିଦି ବି କହିଲେ, କହିଲେ ଦଶ ମିଣ୍ଟି କଥା ହେବେ କାଟିଦେବେ।
ହଁ ଦଶ ମିଣ୍ଟି କଥା ହେଲେ କାଟିଦେଲେ, ସେ ସେତିକି କଥା ହୁଅନ୍ତି।
ଆପଣ ବି ଦଶ ମିଣ୍ଟି କଥା ହୁଅନ୍ତି ଟିକେ।
ଥିବ।
ଆଉ ଘରେ ସବୁ କେତେ ଜଣ ଫ୍ୟାମିଲି ଆପଣଙ୍କର? ଆପଣ ଏଇ ଗ୍ରୁପରେ କେତେ ଜଣ ଆଡମିଟ୍ କଲେ ନା ନାଇଁ କେତେ ଜଣ? ହାଲୋ। ହାଲୋ ମୁ କହିଲି ଆପଣ ଆପଣ ଏଇ ଗ୍ରୁପ୍ ରେ କେତେଜଣଙ୍କୁ ଆଡ଼ମିଟ୍ କଲେଣି ନା ନାହିଁ?
ହଁ କରିଚୁ।
ହଁ। ଆପଣଙ୍କ ସାଙ୍ଗ ମାନଙ୍କୁ କରିଛନ୍ତି? ଆଉ କଣ କହିବି କୁହ?
ଆଉ କଣ କରୁଛ ଏବେ?
ଏବେ ଏ ବସିକି ଜିମ୍ କରୁଥିଲି। ଜିମ ରୁ ଆଜି ଟିକେ ନୂଆ ଖୋଲିଛି ମତେ କହୁଚି କର ଆଜ୍ଞା।
ଆଉ ଯିମ ଶଇଲାଣି?
ହଁ ଜିମ୍ ସରିଛି ପୁଣି କେତେବେଳେ ଯାଉଛି କରୁଛି ଫୁଣି କେତେବେଳେ ନିଜ ହେଇରା ନା ସେଥିପାଇଁ।
ଓ ହଉ ଆ ଖାଇସାରିଲଣି?
ହଁ ଆପଣ?
ନାଁ ନା ଖାଇବାକୁ ଯାଇଚି ଛକକୁ ବୁଲୁଚୁ ଆଉ ଛକରେ ଆଉ।
କଣ କଣ ଖାଇବେ?
ଏ ଜଳଖିଆ ଖାଉଥିଲୁ ଛକରୁ।
ଓହୋ। ଏମିତି କଥା ହୁଅନ୍ତି ନା ଆଜ୍ଞା।
ଏବେ ଏନା କଣ କରୁଛନ୍ତି?
ଏବେ ଏନା ଜିମ୍ ସାଙ୍ଗେ ସାଙ୍ଗେ ସାରିଲି। ଏଇଠେ ଟିକେ ବୁଲୁଛି ଆଉ। ଏମିତି କଥା ହେବି ନା ଆଉ କୋଉ? କେର କଥା ମାନେ ଆଉ କୋଉ ଇଂଲିଶ ନା ତେଲୁଗୁ ନା ଏମିତି ଖାଲି?
ନା ଏମିତି ଓଡ଼ିଆରେ ଓଡ଼ିଆରେ।
ଓଃ ଇଲିଶ ତେଲୁଗୁ ରେ କଥା ହେବିନି?
ନା ନା।
ତେଲୁ ହୋଉ।
ଆଉ ସବୁ ଭଲ ଅଛନ୍ତି?
ହଁ ଆପଣ? ଆପଣଙ୍କ ଘରେ କେତେଜଣ ମେମ୍ବର?
ପାଞ୍ଚ ଜଣ।
ଓହୋ।
ଏଇନା ଟେ ଥଣ୍ଡା ହେଇଯାଇଛି ଆଉ ଯୋଉ ବର୍ଷାକୁ ଆଉ।
ହୁଁ ଏ ବର୍ଷା ତ ପାଗ ବି ଭଲ ନାହିଁ।
ବର୍ଷା ଏଇନା ଜୋରରିଆ ନାଦୁଛି ପରା ଟିକେ ଟିକେ ଛାଡ଼ି ଆଇଲାଣି।
ଦି ତିନି ଦିନ ହେଲା ଆ ବର୍ଷା ହେଲାଣି।
ହଁ ଆମ ଆଡେ ଏନା ଯୋରେ ବର୍ଷା ହଉଛି। ଆ ତମେ ଆଡେ ବର୍ଷା ହୋଉଛି?
ଆମ ଆଡେ ବର୍ଷା ଛାଡିଛି ପୁଣି ଉଠେଇଛି ହବ ବୋଧେ ଆଉଥରେ।
ଆମ ଆଡ଼େ ବି ତ ସେଇୟା ଆଉ ବର୍ଷା ଝିପିଝିପି ପକଉଛି।
ଜଣେ ମଣିଷକୁ କେତେ ଥର କ। ଲ୍ କରିପାରିବ ପାଞ୍ଚ ଥର
ଥରେ
ଓହୋ।
ଜଣ ମଣିଷ ଥରେ କଲ୍ କରି ପାରିବେ।
ଆପଣଙ୍କ ମାମୁଁ ଏଇ ଆପ୍ ଟା କେତେ ବର୍ଷ ହେଲା ଖୋଲିଲାଣି?
ଏଇଟା ଏବେ ନୂଆ ଖୋଲା ହେଇଛି
ଓ ହୋ।
ବେଡ଼ା ନୂଆ ଖଲାାଇଛି
ଆଉ କଣ କୁହନ୍ତୁ, ହଁ କୁହନ୍ତୁ।
ଆାଇଁନା କଣ ପଢାପଢି କରୁଛ ନା ନାଇଁ?
ମୋର ତ-ଅ-ଅ-ଅ ପାଠ ପଢା-ଆ-ଆ-ଆ ସବୁ କୋର୍ସ ସରି ଯାଇଛି। ଖାଲି ପି ଡି ଏଫ୍ ଅଛି ଘୋଷିବା ପାଇଁ।
ହୁଁ
ଏଇ ତିରିଶ ରେ ଏକ୍ଜାମ ତ।
ଏଇ ତିରିଶିରେ?
ଆଜ୍ଞା।
ଆଉ ତମ ଘରେ କଣ ସବୁ ଖାଇ ଖୁଆ ସାରିଲଣି?
ଆମରି-ଇ-ଇ-ଇ ହଷ୍ଟେଲ ନା ଏଇନ ଖାଇବା ନାହିଁ ଆଠଟାରେ ଖାଇବା।
ଏଇନା କଣ ଏବେ ହଷ୍ଟେଲରେ ଅଛ?
ଆଜ୍ଞା।
ଏଇଁନା ଖାଇବା ଦେଇନାହାନ୍ତି?
ନା ଆଠଟାରେ ବା।
ଆଠଟା ରେ ଖାଇବା ଦେବେ?
ହୁଁ। ସକାଳ ଆଠଟା ରୁ ସାଢେ ଆଠ। ଆଉ ଦିହି ପରେ ବାରଟାରୁ-ଉ-ଉ-ଉ ଗୋଟେ। ରାତି ଆଠଟାରୁ ସାଢ଼େ ଆଠ।
ଆଜ୍ଞା। ଆଉ ଜଣେ ଧରିଥିଲେ ଭାଇ ଜଣେ ଧରିଥିଲେ ମୋବାଇଲ ଟା ଟିକେ
ହଁ ହଁ।
କାଇ କହୁଥିଲୁ ନହେଲେ ନାହିଁ।
ଆଉ କଣ?
କଣ କହୁଛନ୍ତି? ଏବଂ ହାଲୋ। ହ୍ୟାଲୋ।
ହଁ କୁହନ୍ତୁ।
ଆ ତମର ସିଆଡେ ବିଲ ତଳି ଫଳି ମାର ହେଲାଣି?
ହଁ ହେମିତି ଆମର ତ ତଳି ମାରା ଯାଏନି। ମୁଁ କହିବି ଆମର ବିଲ ସବୁ ଅଛି କିନ୍ତୁ ଆମର ସବୁ ଦେଇଦିଅଛି ଅଲଗା-ଆ ଭାଗୁଆାରୀ ମାନେ କଣ କରୁଛନ୍ତି।
ଆମର ବିଲ-ଅ-ଅ-ଅ ଇଆଡ଼େ ଏମିତି-ଇ-ଇ ପାଞ୍ଚ ଏକର ବିଲ ଯେ ତଳି ମାରା ଆଜି ଅଧା ହେଲା କାଲି ହବ ବୋଧେ। ଆଜ୍ଞା।
ହୁଁ କୁହନ୍ତୁ।
ଆଉ ତମେ କଁ କୁହ।
ଆଉ କଣ ଦଶ ମିଣ୍ଟି ହେଇଗଲା ପୁଣି ନେସ୍ଟ।